ହ୍ୟାଲୋ।
ହ୍ୟାଲୋ।
ହଁ।
ଆଜ୍ଞା ନମସ୍କାର।
ହଁ
ଆଜ୍ଞା କୁହନ୍ତୁ?
ଆପଣଙ୍କର ସାଉଣ୍ଡ ଶୁଭୁଛି।
ନାହିଁ ସେମତି ତ କିଛି ଏଠୁ ଶୁଭା ଯାଉନି।
ଆପଣ ଏବେ କଣ କରୁଛନ୍ତି? ହ
ଏବେ ପାଠ ପଢୁଛି।
ଖାଇ ସାରିଲେଣି?
ଆଜ୍ଞା
ହୁଁ
ଚାହା ଖାଇଛି ଆପଣ?
ହଁ ମୁଁ ବି ଚାହା ଖାଉଛି ଚାହା
ଆପଣ ସକାଳୁ ଭାତ ଖାଆନ୍ତି ନିକି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।